ହଁ ଦିଦି ଶୁଭିଲା?
ହଁ ରୋଷେଇ ସଇଲାଣି।
ରୋଷେଇ ହଁ ଦିଦି ରୋଷେଇ ସରିଲାଣି କଣ କରୁଛ?
ମୁଁ ଏଇ ମୋର ଆଜି ରୋଷେଇ ସରିଲଣି ବୋଲି ଛୁଆ ଦି ଟା ଧରିକି ଟିକେ ପଢେଇବି ଆଉ।
ହଁ ରୋଷେଇ ସରିଗଲାଣି ପାଠ ପଢା ଆରମ୍ଭ ଆଉ।
ଛୁଆଙ୍କୁ ପାଠ ପଢିବି ସେଇଠି ବସି ପାଠ ଦେଇଦେଇକି ଗୋଟେ ବ୍ଲାଉଜ ଅଛି କାଟିବି ତାକୁ ସିଲେଇ କରିବି।
ଆଜି ସଂକ୍ରାନ୍ତିରେ କରିବ।
କାଟନ୍ତି ନିକ କି
ମୁଁ ଭାବୁଥିଲି ଆଜି ମୁଁ ବି ସୁଧା ଭାବୁଥିଲି କାଟିଦେବି ଆଜି କେ ସବୁ କାଟିଦେବୀ କିନ୍ତୁ କରିବିନି ସିଲେଇ କାଲି ଜଣେ ବା ଏମର୍ଜେନ୍ସି ରେ ଜଣେ ଆସି ମାନେ ଏମରଜେନ୍ସି ବୋଲି ତାଙ୍କର ହେଇଯାଇଥିଲା ବାକି ସେ ଆଉ ଦିଟା ଆଣିଥିଲେ ଏକ୍ସଟ୍ରା ସାବିତ୍ରୀ ରେ ପିନ୍ଧିବେ ବୋଲି ପିନ୍ଧିବେ ବୋଲି ମୁ କାଲି ରାତି ଏଗାରଟା ପର୍ଯ୍ୟନ୍ତ ବାରଟା ପର୍ଯ୍ୟନ୍ତ ଦେହଟା ଭଲ ନହିଁ ମୁଁ କହିଲି ଯେତେ ଯାହା ହେଲେ ନେବେ ଏମାର୍ଜିନସ ନା ନାଇଁ
ନାଇଁ ମୋର ତ ସଂକ୍ରାନ୍ତି ସେମିତି କିଛି ବାର ନାହିଁ ଜାଣିଛି ଗୁରୁବାର ଦିନ ଛୁଞ୍ଚି ସୂତା କରିବନି ଜଣେ କହଲେ ଏଟା ହଉଛି ଗୋଟେ କାମ ଉପରେ ତାକୁ ବ୍ଲାଉଜ କାଟିଲେ କଣ ଅସୁବିଧା ତମେ ମିସି ଚିରାଇ କ ହାତ ଛୁଞ୍ଚି ସୂତା ସିଲେଇ ପାରିବନି
ଓ ହୋ।
ସେଇଥିପାଇଁ ନ ନା ଚିଲେଇ ତ କରନ୍ତି ସଂକ୍ରାନ୍ତି ସଂକ୍ରାନ୍ତି ତ ସେମିତି କେ କର ତିଆରି
କରୁନି ମୁଁ ତ ସେଇ ସଂକ୍ରକ୍ରାନ୍ତି କରୁନି ଆଉ।
ସଂକ୍ରାନ୍ତି ଗୁରୁବାରଟା ମାନ୍ୟ ଅଛି ସିଲେଇ କରିବନି ମାନେ ଛୁଞ୍ଚି ସୂତା ମାରିବନି ରାତିରେ ସିଲେଇ ମନା ଜାଣିଛ ମୁଁ ମେସିନ ଚଳଉଥିଲି ମତେ ଜଣେ ମନା କଲା ରାତିରେ ସିଲେଇ କରିବୁନି। ମାନେ ତାରଲେ କେତେ କଣ କେତେ କେତେ କଣ ଆଜ୍ଞା
ମେସିନ୍ ଚଲେଇିବନି ରାତିରେ ନା କଣ
ହଁ ମନି କେତ କେତେ କଣ ବାରଣ ତାହେଲେ କିଛି କରିବନି ସେୟା ବା କହିଲି ଏତେ କଣ ବାରଣ ନା ତାହେଲେ ମଣିଷ ଆଉ କିଛି
ନାଇଁ ମାନ ଏଇଟା ଗୋଟେ କଣ ଯେହେତୁ ଆମରୋଟେ ଓଡିଆ ସଂସ୍କୃତି ଓ ସଂକ୍ରାନ୍ତି ଯ ଗୁରୁବାର ମାର୍ଗଶିରୀ ମାସକୁ ଆମେ କିଛି ସିଲେଇ ଫିଲେଇ କରାନି ଆମ ନିଜ ମାନେ ଗୋଟେ ହଡା ମାନି ଆସିଛଛି ନା।
ହଁ ନାଇଁ ନାଇଁ ଆଉ ଯାହା ଯୋଉଟା ମତେ ଏ ସଂକ୍ରାନ୍ତି ସେମିତି କିଛି କହିନାହାନ୍ତି ଆଜିଟେ ଫ୍ରି ଅଛି ହେଲା ତାପରେ ମୁଁ ଆଜି କରିବିନି କାଲି କାଲି ତ ଦେହଟା ଯାହାବନି ବ୍ରତ କରିବା ପାଇଁ ନା ଅଜବ ତ ଲାଗିବ ନାଇଁ ସେ ଭଉଣୀର ବ୍ଲାଉଜ ଟା ମୋର କଣ କହି କହିଲ ଟିକେ ମାନେ ଗୋଟେ ଜିନ ମତେ ବନେଇବାର ଇଚ୍ଛା ଥିବ ବହୁତ ଉତ୍ସାହିତ ଥିବି ମୁଁ ମାନେ ଏଇ ଜିନିଷ ଟା କେମିତି ତିଆରି କରିବି ତିଆରି କରିସାରିଲା ପରେ ସେ ଜିନିଷଟା କେମିତି ଦେଖ ଦେଖାଯିବ ମାନେ ମୁଁ ମନେ ମ ମନେ ମନେ ହଉ ତମେ ନ ସରିଲା ତାପରେ ମୋର ଗୋଟେ ଜିଦି କଣ ଅଛି ମାନେ ଏକେ ଟାଇମ ଭିତରେଟ କ୍ କରିମି ମନେ କରୀମି।
ଏଇଟା ମୁଁ ସବୁବେଳେ ଟାର୍ଗେଟ ରଖିଲି ବା ଦିଦି ମୋର ଗୋଟେ ଗୋଟେ ବ୍ଲାଉଜ ପଳାଏ ପ୍ରାୟ ପଳାଏ ମାନେ ଯିବା ଭାରି ପନ୍ଦର ଦିନ ଏମିତି ହେଲା ଫାଷ୍ଟ ଯେତେବେଳେ ମୁଁ ଶିଖି କିଲ ଏମିତି ହେଲେ ଅସୁବିଧା ହେଲା ମୁଁ କହିଲି ନା ମୁଁ ଯଦି ଗୋଟେ ମାନେ ତା କ ଆ କି ଭାବିବାକୁ ଟାଇମ ଲାଗିବ କା କାଟିବାକୁ ଟାଇମ୍ ଲାଗିବ କାଳେ ଖରାପ ହେଇଯିବ ଡର ଥିଲା ମନରେ ତାପରେ କଣ ଏଣିକ ରେଗୁଲାର ଗଲି ହେଲେ ଆଉ ଗୋଟେ ଆଉ ଗୋଟେ ମାନେ ରେଗୁଲର କାମଭଳିଆ ହେଇଗଲା।
ଯାହା ହଉ ତମେ କରିପାଇଲ ମୋର ଏଠି ଜାଣିଛ ନା ମୁଁ କରିପାରିବିନି ଯଦି କରିବି କହିବେ ହେଇ ତାକୁ ପଇସା ସର୍ଟ ହେଲା ସେ ବ୍ଲାଉଜ ତିଆରି କଲା ଅନ୍ୟର ବୁଝିପାରିଲ ନା।
ପଇସାରେ କିଛି ମୁଁ ଲୋକ କଣ ଲୋକ ତ କହିବେ ନିଶ୍ଚିନ୍ତ। କହିବି ତା ବୋଲି ଆମେ ଲୋକଙ୍କ କଥା ଶୁଣବା ଆମେ କିଛି ନା ଖରାପ କାମ କରୁଛେ ଯୋଡା ଏଇଯଉ କିଏ କଣ କହିବି ଆମେ ହକ୍ ନିଜେ କାମ ତା ସହିତ କଣ କହନା ମୁଁ ଦିଦି ଜାଣିବାରେ ମୋ କାମରେ ମୁଁ ବ ବ୍ୟସ୍ତ ରହିଲେ ମୁଁ ମୋତେ ବହୁତ ପ୍ରି ଲାଗେ। ମୁଁ ଯେତେ ମାନେ ମୁଁ ଯେତେବେଳେ ବି ଫାଙ୍କା ହୁଏ ମୋ ମେସିନ ପାଖରେ ବସେ। ମୋ ମେସିନ ଯେମିତି ମୋର ପୁରା ବେଷ୍ଟ ଫ୍ରେଣ୍ଡ
ଶୁଣ ମତେ ବି ସେଇଟା ବହୁତ ଭଲ ଲାଗେ ହେଲା ପ୍ରୋବ୍ଲେ ଟା କଣ କହିଲୁ ତମେ ଦି ବୋଉ ହେଲ ତମର ଗୋଟେ ଛୁଆ ହେଲ ବୁଝିପାଇଲ ନା। ତାପରେ ହଜବେଣ୍ଡ ନାହାନ୍ତି। ବାହାରକୁ ପଳେଇଛନ୍ତି ଶ୍ୱଶୁର ଯିବେ। ନାହାନ୍ତି। ହେଇ ଏ ଯୋଉ ଆଉ ଗୋଟେ କଣ କହୁଥିଲି କହିଲ। ମୋର ହଉଛି କଣ କହିଲ ଛୋ ଛୋଟ ଛୋଟ ଛୁଆ ଦିଟା ନା ସେ ଦିଟା ଆଙ୍କ ପାଠ ପଢା ଆରମ୍ଭ ହେଇଯାଉଛି ମୁଁ ଯଦି ଆକୁ ଧରିକି ବସିବି ମୁଁ କୋଉ କାମ ଟା କମ୍ପ୍ଲିଟ କରିପାରିବିନି।
ନାଇଁ ନାଇଁ ତମେ ଦିଦି ବି ସୁଦ୍ଧା ଏଇନା କରିବ କଣ ଏଡ଼େ କାମ ସୁଧା ଘରେ ମାନେ ଅଛନ୍ତି ମାନେ। ବଡ ଲୋକ ତାପରେ ହଁଛ ପିଲା ତାପରେ ନିଶ୍ଚିନ୍ତ ତାଙ୍କ ପଢାପଢି ଅଛି
ତମେ ନାଇଁ ତମେ ଏଟା ନୁହଁ ମୁଁ କଣ କହିଲ ମୁଁ ସିଲେଇଟା ଏଇଥିପାଇ ବି ଆଉ ଗୋଟେ ପ୍ରକାର ଧରୁନି। ମୁଁ ସିଲେଇ ଟା ଏମିତିଆ ଧରି ଦେଇଥିଲି ଦେଖ ନୂଆ ବର୍ଷରେ ବି ଲୋକ ପିନ୍ଧିବା ପାଇଁ ଉତ୍ସାହିତ ହେବେ ନା ନାଇ ଶାଢୀ ଫାଡି ଏମତିଆ ସିଅଣ ଆଣିଦେବ ମୋର ବ୍ଲାଉଜଟା ତିଆରି କରୁଥିବୁ ସେଇ ଟାଇମ ରେ ମୋ ଝିଅର ଥିବ ଦେଖ ଡିସେମ୍ବର ପଚିଶ ବୁଝିପାଇଲ। ତାପରେ ନଭେମ୍ବର ଚଉଦ ଚିଲ୍ଡ୍ରେନ୍ସ ଡେ ନୁହେଁ କି?
ହଁ ହଁ ହଁ ହଁ ହଁ।
ତାଙ୍କର ହୁଏ କଣ କହିଲ ଷ୍ଟେଜ ପଫମାନ୍ସ ହୁଏ ସ୍କୁଲ। ତ ତା ପାଇଁ ତାକୁ ପ୍ରିପାର କରିବା ପାଇଁ ପଡେ ମାନେ ଛୁଆକୁ ମୁଁ କଣ କଣ କରେ କେମିତି କେମିତି ଭିଡିଓ ବନାଏ ମୁଁ ତମ କତିକି ପଠେଇବି ତମେ ଦେଖିବ ହେଲା। ମାନେ ତାକୁ ଏମିତି। କହିମି ଛୁଆ ଫାଷ୍ଟ ହିଁ ହବ ମୁଁ ଯଦି ଏପଟେ ଧ୍ୟାନ ଦେବି ମୋ ଛୁଆ ପ୍ରତି ମୁଁ ସମ୍ପୂର୍ଣ୍ଣ ପଛକୁ ଦେଇଦେବି ତାକୁ ମୁଁ ସେଥିପାଇଁ ଇଆଡେ ଧ୍ୟାନ ଦଉନି ମୁଁ ସବୁ ଜିନିଷ ଦେଖ ରଙ୍ଗୋଲି ହେଲା ମାନେ। ସେ ମୂର୍ଜ ପକେଇବାଟା ସେଠି ଶିଖିବ। ମାନେ ଶିଖାଏ ତାକୁ ଘରୁ ଡ୍ରଇଂ। ମୋର ଝୋଟି ଚିତା ତମେ ଦେଖିବ ତମ ଆଖି ପୁରା ଖସି ଲାଗିଥିବ ସେଇଠି ହେଲା।
ପୁରା ଆଉ ପୁରା ବିଭିନ୍ନ ପ୍ରକାର ଇଏ ପୁରା।
ତାଙ୍କ ଚଉରାଟା ବଢିଆ ମୁର୍ଜ ପଡ଼ିଥିଲା ଯାଇ ଦେଖି ଦେଖି ଫଟ ଉଠେଇବ। କହବି ଆମ ଚଉଁରାରେ ଆସିକି ଗୋଟେ ଗୋଟେ ଦିନ ପକଉନା ମୁଁ କାଇବି ସଇଲା।
ଭଲ ପକେଇଲାଠୁ ସମସ୍ତେ ଡାକିବେ, କିଏ ଆସ ଟିକେ ଆମର ପକେଇଦବ।
ଖେ ଆସିବେନି। ତାପରେ ସବୁ ଜିନିଷ ଉପରେ ସମସ୍ତେ ଜାଣିଛନ୍ତି ବ୍ରାହ୍ମଣ ମାନେ ଆସିବେ ଆଉ କାହା ଘରକୁ କାମ କରିବା ପାଇଁ ମାନେ ପୂଜାପୂଜି କରିବା ପାଇଁ ଫୋନ କରିଦେଇଥିବେ ମା କୀର୍ତ୍ତି ତୁ କଣ ଟିକେ ରୋଷେଇ କରିରଖଥିବୁ ଖାଇଦେଇକି ଆସିମୁଁ।
ସବୁଥିରେ ପୁରା--ପୁରା ଗୁଣ ପୁରା ଭରପୁର ହେଇଯାଇଛି ରୋଷେଇଠୁ ନେଇକରି ସବୁ ଜିନିଷ ଆଉ।
ହଁ ଆଉ। ହ୍ୟାଲୋ।
ହଁ ଦିଦି।
ବ୍ଲାଉଜ ଫ୍ଲାଉଜ କମ୍ପ୍ଲିଟ୍?
ନାଇଁ ମା ସେଆ କହୁଛି ଏଇତ ଅରୁ--ଆ ଡାଲମା ଇଏ ରୋଷେଇ ଚାଲିଥିଲା ସଇଲା।
ହଁ ତମର ଆଜି ସଂକ୍ରାନ୍ତି ପାଇଁ।
କରେ। ସାଇଲା ଲୋ ସେୟା। ବ୍ଲାଉଜ କାଟିବାର ଅଛି।
ମୁଁ ବି ସେଇ ଏଇଖାଁ ଯାଉଛି ଆଜି କିଛି କାମ ନାହିଁ ଯଦି ସେ ବ୍ଲାଉଜ ଟା କାଟିବି ତ
ହୁଁ ହୁଁ ହୁଁ କେଟ ଦବ ଆଉ। ଆଉ ଦିଦି ମଅଛି। କି ମାନେ ବାରି ଅଛି ନା?
ଆମର ବାରି ଅଛି ବାରିରେ ବଢିଆ ଗଛ ଲାଗିଛି ଶାଗୁଆଣି ଗଛ ପତ୍ର ନବ?
ଶାଗୁଆନୀ ଗଛ ଲଗେଇଛ। ତମେ କାଠ ଦି ଖଣ୍ଡ ଦବ ଯଦି ଭଲ ହବ। ଶାଗୁଆନୀ ଗଛ ଲଗେଇଛନ୍ତି ସେ କି କଥା ଆଉ ବାଡିରେ କିଛି କିଛି ଲଗେଇନ
ନାଇଁ ଆମର ବଡ ବାଡିଟେ। ବୋଉ ଆମର ଶାଗୁଆନି ତାଙ୍କୁ କିଏ ଆଗ କାଳେ କହିଦେଇଥିଲେ କେତେ ବର୍ଷ ତଲେ ସେଟା ଲଗେଇଥିଲେ ଜାଣିଛନା। ଦୁଇ ହଜାର ଚୋରାଲବେ ଦୁଇ ହଜାର ଦୁଇ ମସିଆ ପାଖାପାଖି ହବ ଖାଲି ବାଡିଟା ଯାକ ଶହେ ଟା କି ଦେଢଶ ଟା ଶାଗୁଆଣି ଗଛ ଲଗେଇଥିବେ ହେଲା କି? କିଏ ତାଙ୍କୁ କହିଦେଇଥିଲେ ତମ ଛୁ ଛୁଆ ବା ହେଲା ବେଳୁକୁ ଗୋଟେ ଗୋଟ ଗଛ ବିକ୍ରି କରି ତମେ ବାହାଘର କର୍ଦବ। କିଏ ଏ ବୁଦ୍ଧି ଦେଇଇଥିଲା ଜାଣିଛ
ଆଚ୍ଛା ସେ ବୁଦ୍। ସେ ସେ ସେ ସେଇଥିପାଇଁ ଏତେ ବର୍ଷ ଲଗେଇ ଦେଇଥିଲେ।
ଲଗେଇ ଦେଇଥିଲୁ ତାପରେ ବର୍ଷକୁ ବର୍ଷେ ଯୋଉ କାଳ ବୈଶାଖୀ ହଉଛି।
ହୁଁ
ଗୋଟେ ପଇସା ଗୋଟେ ବର୍ଷା ହେଲେ ଦି ତିନିଟା ଗଛ ଉପଡ଼ିକି ଥୋଇ ଦଉଛି ଆମର ଏଇଠି ଖଣ୍ଣ୍ଡରୀ ମନ୍ଦିର ପାଖରେ ପୂଜା ହୁଏ, ଖନ୍ଦ୍ରି ମନ୍ଦିରରେ ଯୋଉ ପୂଜା ହୁଏ ଜାନୁଆରୀ ମାସରେ ଚୋଉଦ ତାରିକି ସଂକ୍ରାନ୍ତି ମୋ ସ୍ଵାମୀ ସେ ଖଣ୍ଡୁମନ୍ଦିର ର ଅଛନ୍ତି ଟେ ପରେ ଚାଳିଶ ପଇଁଚାଳିଶ ଜଣ ଅଛନ୍ତି କମିଟିରୁ ଗୋଟେ ଗ୍ରୁପ ଖୋଲିଚନ୍ତି। କିଏ କାଠ କିଏ ଅନ୍ୟଜଣ କିଏ କଣ ଦେବେ ଇଏ ତାଙ୍କର ତିନ ତିିନଟା ବାପଘରୁ ଯାଇଥିଲେ ଅ ଯେତିକି ଜାଳିବେ ତିନି ହଜାର ଚାରି ହଜାର ଲୋକଙ୍କ ପାଇଁ ଖାଇବା ହବ। ଆମର ସବୁ ବର୍ ତ କାଠ
ଭଲ ଆଉ
କୁଆଡ଼େ
ଠିକ୍ ଠିକ୍। ଶାଗୁଆାନୀ ବାଡ଼ିଆ
ତମେ ନେଇଯାଉନ ଶାଗୁଆଣି ବେଡ୍ ଫେଡ଼଼୍ ପଲମ ଫଲମ ସୋଫା ଫୋଫା ତିଆରି କରିଅ
ତା କୋଉଚ ମୁଁ କାଠ ଦି ଖୁଣ୍ଡି ଆଣିବି ହାରି ନାଁ।
ସେଇଟା ନେଇଯିବ ଯଦି ନେଇଯାଅ ପିଢା କରିପାରିବ ଆ ହେଟା ଚୋଉଡା ନାହିଁ ନାଁ। ଅଧିକ ଗଛ ହେଲେ ଯାହା ହୁଏ ହେଲା
ଶାଗୁଆରୀ ଗଛ ଲଗେଇ ଦେଇଚ ଅଢେଇଶହଳ ଦେଢଶ
ସିଏ କଣ କହିଲ ବ ମାନେ ବିଶ୍ଵାସ କର ଗୋଟେ ବଢ଼ିଆ ତା ଧେରେ ଭଲ ଜିନିଷଟେ ମିଳିବ ବର୍ଷା ଦିନରେ। ଯେତିକି ସବୁ ମାନେ ବର୍ଷା ଦିନରେ ସବୁ ମଶାମାନେ ଛୁଆ ଦେବେ ସେ ପତ୍ର ଉପରେ ଆଉ କବାଟ ଝର କା ଖୋଲିଲା କ୍ଷିଣି ତମୁକୁ ଟେକି ନେଇଯିବେ ଶାଗୁଆଣୀ ବାଡିକି ହେଲା।
ହାର ଦେଖିଚ ଆଉ କରିଚ ଗଛ ଲଗେଇ
ଆମେ କରୁ୍ଚୁ ମଶା ଚାଷ ମଶା ଚାଷ। କିଏ କରନ୍ତି କିଏ କରନ୍ତି ମାଛ ଚାଷ ଆମେ କରଚୁ ମଶା ଚାଷ।
ମଶା ଚାଷ ଆମର ଦିଦି ଉଁ ଦିଟା ତିନିଟା ଦିଟା କାନ୍ଧି ଆସିଚି କଳୀ କଦଳୀ। ମାନେ ଆମର ଗୋଟେ ମାନେ ଆମ ଘରଟା ଗୋଟେ ଅଲଗା ପ୍ରକାରର ଦିଟା ରୁମ ଯୋଉଟା ଆମର ଅଛି ଏକର ସାଇଡରେ ଗୋଟେ ଲାଗିଚି ଛାତ ଜଷ୍ଟ ଛାତ ପଡ଼ନି ନାଁ ଗୋଟେ ଲାଗିଚି କଞ୍ଚା କଦଳୀ ଗୋଟେ ଲାଗିଚି ପାଚିଲା କଦଳୀ।
ହଁ ସେ ପାଚିଲା କଦଳୀଟା ଗୋଟେ କେ ଡରଜନ ମତେ ଦେଇଦବ ପଠେଇଦବ ମୋ କତିକି। ମତେ ବୋହୁତ ପସନ୍ଦ।
ଲେଣି ଦଶଟା ଖଣ୍ଡେ ଆସିଲାଣି ଆମେ
ଏ ମୁଁ ଗଲେ ମୁଁ ଗଲେ ମତେ ଦବ ନାଁ?
ଆସିଲେ ଦେବିନି କଣ ପାଇଁ ତମେ କହୁନ ଏ କୋରିଅର ତମେ ତ ଖାଲି କହୁଛ ଆସିପାରିବନି ମାନେ ବିଶ୍ୱାସ କରନି ଯୋଉ ଦିଦି ପିଜୁଳି ଗୋଟେ ଗଛ ପୁରା ଭଣ୍ଡା ଭଳିଆ ସିଏ ପିଜୁଳି ହବ ତମେ ଗୋଟେ ଖାଇଦବ ତମ ପେଟ ପୁରା ମାନେ ପୁରା ମନଶାନ୍ତି
ମୁଁ ତାହେଲେ ମୋ ରୁହ ମୁଁ କୋଉ ଦିନ ଗୋଟେ ଯିବି ରୁହ ଯିବା ତ କହୁଚି ସବୁବେଳେ ମୁଁ ତମ ଘରକୁ ସ୍ପେଶାଲ୍ ଜିବି କେତେଟା ତିନ ଚାରିଟା ମୁଣି ନେଇକି ଯିବି ନା ଗୋଟେ ମୁଣି ନେଇକି ଯିବି
କୁହନି ମାନେ ମୁୁଣି ନେଇକି ଯିବି ତମେ ଆସ ଆଗେ ମୁଣି ଏଇଠି ଅଛି ତମେ ଆଗେ ଆସ ହୁଁ ଭଣ୍ଡା ଭଳିଆ ସେ ପିଜୁଳିି ମାନେ କିନ୍ତୁ ବାରି ଘର ଲଗେଇବା କଥା କିଛି ଫଳ ମୂଳ ଲାଗିଛି ବି ବହୁତ ବାଇଗଣ ଗଛ ଲାଗିଛି ଆମର ଅମୃତଭଣ୍ଡା ଗଛ ଲାଗିଛି ଖଡା
ନାଇଁ ମୋର ଜାଣିଚ ନା ଏଗୁଡା ସବୁ ଅଛି ଯୋଉ ଖଡା ଟା କହିଲନି ନା ଖଡା ଟା ଆମ ବାଡି ରେ ଲଗେଇଛନ୍ତି।
ମାନେ ଯୋଉ ଜିନିଷ ଟା ଆମ ବାଇ ରେ ଲାଗିଛି ତମ ପାଇଁ ପୁରା ପରଫେକ୍ଟ କଣ ପାଇଁ କହିଲ ତମେ ଯେଉଁ ପୁରା ଆମର ରୋଷେଇଆ ପୁରା ମାନେ ଧୁରନ୍ଧର ତମ ପାଇଁ ପୁରା ବହୁତ ବଢ଼ିଆ
କଞ୍ଚା କଦଳୀରେ ଗୋଟେ କଦଳୀ ଚପ୍ କରିଛି ଦେଖିଚ ନା ଫ୍ରାଏ ଡାଇବେଟିସ୍ ଲୋକ ରହୁଛନ୍ତି ଡାଇବେଟିସ୍ ଲୋକ ଆମେ ସମସ୍ତେ ଆଳୁ ଚପ ଖାଉଛନ୍ତି ସେମାନଙ୍କ ମନ ଟା ବି ହଉଥିବା ଚପ୍ ଖାଇବା ପାଇଁ ବିଲକୁଲ ବି କେହି ଜାଣି ବି ପାରିବେନି ସେଇଟା ଆଳୁ ଚପ ନା କଞ୍ଚା କଦଳୀ ଚପ୍ ସେଟା ତମେ ଦେଖିବ ମୁଁ ୟୁଟ୍ୟୁବ ରେ ଛାଡିଛି ହେଲା ସେଇଟା ସତରଶହ ଲୋକ ଦେଖି ସାରିଲେଣି ଜାଣିଛ
ହଁ କଞ୍ଚା କଦଳୀ ଚପ୍
କଞ୍ଚା କଦଳୀ ତମର ଯୋଉ କଞ୍ଚା କଦଳୀ ଆସିଛି।
ମୁଁ ସବସ୍କ୍ରାଇବ ମୁଁ ସେଇଦିନ କରିଦେଇଥିଲି ସବସ୍କ୍ରାଇବ ମୁଁ ଆଉ ଆଡ଼େଇକି ଦେଖିନି
ହଁ ତମେ ଦେଖିବ ହେଲା। କଞ୍ଚା କଦଳୀକୁୁ ତମେ ନେଇ ଆସିବ ବାଡିରୁ ହେଲା ତାକୁ ଆଗଟା ପ ପଛ ଟା ଟିକେ କାଟିଦବ କାଟିଦେଇକି ତାକୁ ପ୍ରେସର ରେ ସିଟି ମାରିଦବ ଯେହେତୁ କଞ୍ଚା କଦଳୀ ଟା କାଳେ ହବ ମାନେ ମୋର କଞ୍ଚା କଦଳୀ କମ ଥିଲା ସେଥିପାଇଁ ମୁଁ ଆଳୁ ଅଧିକ ନେଇଥିଲି ହେଲା। ଆମେ ତ ଖାଇଥିଲୁ ବାପା ଡାଇଲିସିସ୍ ଲୋକ ନଥିଲା। ଯଦି ପାଞ୍ଚ ଛ ଜଣ ତମେ ବଡ ବଡ କଦଳୀ ଯଦି ସେଥିରୁ ଚାରିଟା କଦଳୀ ନେଇଯିବ ଗୋଟେ ଆଳୁ ପକେଇଦବ ତା ଦେହରେ ହେଲା କାଟିକି ସିଝେଇଦେଲ ମାନେ ଚୋପା ବାହାର କରିନଥିବ କଦଳୀରୁ ମାନେ ଗୋଟେ କ୍ରାକ୍ ଗୋଟେ ଚିହ୍ନ ମାରି ଦେଇଥିବ ଚାକୁରେ ତାକୁ ବସେଇଦବ ସିଝେଇଦବ ଅଧିକ ତିନିଟା ସିଟି ମାରିଦେଲ ବାହାର କରିଦେବ ଥଣ୍ଡା ହେଇଗଲା ପରେ କଦଳୀକୁ ଏମିତି ଛଡେଇଦବ ତା ଚୋପା ଆପେ ଆପେ ବାହାରଯିବ କଦଳୀ ବାହାରିଲା ଚାପି ଦବ ତାପରେ ତ ତମେ ଦେଖିଦବ ମାନେ ଭିଡିଓ ଭିଡିଓରେ ଅଛି ଆଉ ମଟର ଛୁଇଁ ପକ୍ ଆଉ ବାଦାମ ଟିକେ ଛାଣିକି ରଖିଥିବ ତାକୁ ଦର ଛେଚା କରି ପକେଇବ ତା ଦେହରେ ମେନ୍ ହଉଛି। କହିଲ ଆମର ଭେରସୁଙ୍ଗା ପତ୍ର ଟା ପକେଇବ କରି ପାଉଡର ଏଥିରେ ପକେଇବ ଆଉ କିଛି ନୁହଁ।
ହୁଁ ହୁଁ ହୁଁ
ବଢିଆ ବଢିଆ ଲାଗିବ ବି ତାଙ୍କୁ ଆମର ଜଣେ ଏଠି ଆସିଥିଲେ ଆମ ଝିଅ ଟିଚର ତାଙ୍କୁ ଡାକିଦେନୁ ସେ କହିଲେ ପ୍ରଥମେ ପଚାରିଲାଟା କି କଣ ଟେ ମନେ ଖାଉନ ଜାଣିବ ମୁଁ ଜାଣିପାରୁନି ମୁଁ କହିଲି କଞ୍ଚା କଦଳୀ ଚପ୍ ସେ ଆଚର୍ଯ୍ୟ ହେଲେ କଞ୍ଚା କଦଳୀରେ ଗୋଟେ ଚପ୍ ହଉଛି ମୁଁ କହିଲି ହଁ।
ସବୁଥିରେ ଗୋଟେ ଗୋଟେ ପରୀକ୍ଷା କରିଦଉଛ ଆଉ ଆଁ।
ଖାଅନା?
ବହୁତ।
ମୋମୋଜର ରେସିପି ଦେଇଛି ଦେଖିବ ହେଲା ମୁଁ ଏବେ ଯାଇଥିଲି ନଣନ୍ଦ ଘରକୁ ଭଣଯା ପୁରା କାନ୍ଦିଲା ମୋମୋଜ ଖାଇବି ସେ ଦିନ ବର୍ଷା ହଉଥିଲା ମାନେ ବର୍ଷା ହେନା ବାହାର ଜିନିଷ କିଛି ଖାଇବୁନି ହେଲେ ମାଇଁ ତମେ ବନେଇଦିଅ। ଘରେ ଥିଲା ତାଙ୍କର ମିନିମମ୍ ଦେଢ଼ ତାଟିଆ ପାଖାପାଖି ମଇଦା ଥିଲା। ଫଟା ଫଟ ଫୁଲକୋବି ନଥିଲା ବନ୍ଧାକୋବିି ନ ଥିଲା ସୋୟାବିନ କୁ ଭିଜେଇ ଦେଇକି ସାଙ୍ଗେ ସାଙ୍ଗେ ଗ୍ରାଇଡିଙ୍ଗ୍ କରିଦେନି ଚିପଚାପା ମାନେ ଚିପିକିି ଚିପୁଡିକି ଗ୍ରାଇଣ୍ଡିଙ୍ଗ୍ କରିଦେନି ଆଉ ଆମର କଦୁକସ ଯୋଉଟା ରମ୍ପାଟାରେ ଫୁଲକୋବି ଦି ତିନି ପାଖୁଡା ରମ୍ପିଦେଲି ସଙ୍ଗେ ସାଙ୍ଗେ ମ୍ୟାଗି ମସଲା ପକେଇ ପିଆଜ ଅଦା ରସୁ ଛେଚିକି କାଟି କୁୁଟିକି ପକେଇ ଯା ମୋ ଭଣଯାକୁ କହୁଛି ମାଇଁ ପୁରା ଏକ୍ଦମ୍ ଟେଷ୍ଟି ମାନେ ମାର୍କେଟ କୁ ଫେଲ୍ କରିଦେଲ ତା ଚଟିନ୍ ଟା ବି ବଢିଆ ଲାଗିବ ଚଟିନ୍ ଟା ରୁଟି ଫୁଟି ଲଗେଇଲି ଖାଇବ ମସ୍ତ ଲାଗିବ।
ସବୁଥିରେ ଏକ୍ସପର୍ଟ ଆଉ।
ତମେ ଆସ କୋଉ ଦିନ ଆସ ମୁଁ ତମକୁ କରିକି ଦେମି ତମେ ଖାଇବ।
ଭାଗ ଭଗବାନ ପୁରା ମାନେ କେବଳ ମୋର ଏ ଆଛା ମୋ ଜୀବନରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ